ହଁ ହ୍ୟାଲୋ।
ହଁ ଏଇ ପିଲାଙ୍କୁ ପା
ଆଉ କୋଉଠି ପାଠ ପଢଚନ୍ତି ଆପଣ? ଘରେ ନା ଏମିତି ଟିଉସନ କରୁଚନ୍ତି?
ନାଇଁ ଘରେ ଟିଉସନ କରୁଚି ଆଉ।
ଓହୋ। ମୁଁ ବି ସେଇୟା ଭାବୁଚି ଛୁଆ ମାନଙ୍କୁ ଟିକେ ପାଠ ପଢେଇବେଲେ ଏବେ କଣ କହିଲ ସ୍କୁଲ ରେ ତ ସାର୍ ମାନେ ଯୋଉ ପାଠ ପାଠ ପଢଉଚନ୍ତି ଜାଣିଥିବେ?
ହଁ।
ନିଜେ ନ ପର୍ସନାଲ ମାନେ ଟ୍ୟୁସନ ପର୍ସନାଲ ନଗଲେ ସେମାନଙ୍କର ପାଠ ତ ଯାହା ଛୁଆ ପଢୁଛନ୍ତି ପଢୁଛନ୍ତି ଆଉ ଏମିତିରେ ପୁରା ମୂର୍ଖ ହେଇଯିବେ। ଆଉ ସେଇଥିପାଇଁ ଭାବୁଥିଲି ମୁଁ ଏଠି ଆମର ମୋର ଗୋଟେ ଛୁଆ ଅଛି ମୁଁ ଆଉ ଚାରି ପାଞ୍ଚଟା ଛୁଆ ଯଦି ଯୋଗାଡ କରିଦିଅନ୍ତି ଭାବୁଚି ଆପଣ ଯୋଉ ଭଲ ପାଠ ପଢଉଛନ୍ତି ନା ଶୁଣିଛି ଆପଣଙ୍କ ବିଷୟରେ ସେଇଥିପାଇଁ କଲ୍ କରିଥିଲି। ତ ଏମିତି ଚାରି ପାଞ୍ଚଟା ଛୁଆ ଯୋଗାଡ଼ କରିକି ଆପଣଙ୍କ ପାଖକୁ ଛାଡିଥାନ୍ତି।
ହଉ ଆପଣଙ୍କର ନିଜର ଛୁଆ ନା ଗାଁ ସାହି ଛୁଆ?
କହିଲେ ଜଣେ ନିଜ ଛୁଆ ଆଉ ଏମିତି ଚାରି ପାଞ୍ଚ ଜଣ ଗାଁରୁ ମୁଁ ମାହାର କରିଦେବି ଛୁଆମାନଙ୍କୁ।
ମୁଁ କଣ ମନା କରିବି ଆପଣ ଯଦି କହିବେ ମୁ କଣ ମନା କରିବି?
ହୁଁ ନାଇଁ ଆପଣ ପାଠପଢାଦେଖିବାରେ ମୁଁ ଜାଣିଛି ନା ଭଲ ପଢଉଛନ୍ତି କେତେ ମାନେ ସବୁ ଛୁଆ କହୁଛନ୍ତି ଯ ଆପଣଙ୍କୁ ଚତିଶ ଆଉ ଯୋଉମାନେ ବି ପଢିଛନ୍ତି ସବୁ କହୁଛନ୍ତି ନାଇଁ ସେ ମ୍ୟାଡ଼ାମ ଭଲ ପାଠ ପଢ଼ାଉଛନ୍ତି ଆଉ ଯଉମାନେ ସବୁ ପଢିଛନ୍ତି ସବୁ ଫାଷ୍ଟ କ୍ଲାସ ଯାଇଛନ୍ତି ସବୁ କୁ ଏମତି ଏଇଟି ନାଇଣ୍ଟି ପରସେଣ୍ଟ ନାଇଣ୍ଟି ଫାଇଭ୍ ପର୍ସେଣ୍ଟ ଏମତି ସବୁ ରଖିଛନ୍ତି। ତ ସେଇଥିପାଇଁ ଭାବୁଛି ଆପଣଙ୍କ ପାଖକୁ ଛାଡିଦେବି ଛୁଆ ମାନଙ୍କୁ ପାଠ ପଢିବା ପାଇଁ। ସେମାନେ ସ୍କୁଲ ଯାଉଛନ୍ତି ତାଙ୍କ ଶିଶୁ ଇଂଲିଶ ମିଡିୟମ ଛୁଆ ନା? ତ ଟିକେ ପାଠ ନ ଧରିଲେ ଫୁଣି ଅସୁବିଧା ହବ।
ନାଇଁ ନାଇଁ ମୁଁ ପିଲାଙ୍କୁ ମୁଁ ଜଣେ ବି ଦେଖୁନି ଦି ଜଣ ଆମର ସାର୍ ଅଛନ୍ତି ସେମାନେ ବି ପିଲାଙ୍କୁ ଦେଖୁଛନ୍ତି। ଆଉ ଜଣେ କିଏ ପାରିବ କି ଏତେ ମୁଁ ତଥାପି କୋଡିଏ ପଚିଶ ଜଣ ପିଲାଙ୍କୁ ଟ୍ୟୁସନ କରୁଛି।
ହଁ ତ ମାନେ ଥିବ ନା ଟାଇମ ୱାଇଜ ଥିବ ଏଇ ଛୁଆଙ୍କୁ ଏତିକି ଟାଇମ ରେ ସେଇ ଛୁଆଙ୍କୁ ଏତିକି ଟାଇମ ରେ? ଏମାନେ ଜଣେ କଣ କହିଲେ, ସବୁ ଗୋଟେ କ୍ଲାସ ର ନୁହନ୍ତି, ଅଲଗା ଅଲଗା କ୍ଲାସ ତାଙ୍କର। ଜଣେ ଫିଥ କ୍ଲାସ ର ଅଛି ଆଉ ଦି ଜଣ ସେଭେନ୍ଥ୍ କ୍ଲାତ୍ ର କ୍ଲାସ ର ଆଉ ତିନି ଜଣ ଫୋର୍ଥ କ୍ଲାସର। ତ ସେଥିପାଇଁ ଅଲଗା, ଅଲଗା ଅଛନ୍ତି ନା ତ ତାଙ୍କର ଟାଇମ ୱାଇଜ ତମେ କରିଥିବ ନା କଉ ଛୁଆଙ୍କୁ କେତେବେଳେ ପାଠ ପଢେଇବ? କେତେଟା ଛୁଆଙ୍କୁ କୋଉ ଟାଇମ ରେ ଦେଖିଲେ ଠିକ ହବ? ସେଇଥିପାଇଁ କହୁଥିଲି ଆଉ ଆପଣ ଖାଲି ଖାଲି ଇଂଲିଶ ମିଡିୟମ୍ ଛୁଆଙ୍କୁ ପଢଉଛନ୍ତି ନା ଓଡିଆ ମିଡିୟମ୍ ଛୁଆଙ୍କୁ କିଛି ପଢଉଛନ୍ତି?
ମୁଁ ଇଂଲିଶ ଓଡିଆ ଦି ଜଣଙ୍କୁ ପଢଉଛି।
ଓହୋ କେତେଜଣ ଛୁଆପା ହୁଁ।
କଣ କହିଲେ?
ମୁଁ କହିଲି ପାଖପାଖି କେତେ ଜଣ ଛୁଆଙ୍କୁ ଆପଣ ପାଠ ପଢ଼ଉଛନ୍ତି? ଇଂଲିଶ ମିଡିୟମ ଛୁଆ ଆଉ ଓଡିଆ ମିଡିୟମ ଛୁଆ ମିଶିକି। ଟୋଟାଲ କେତେ ଜଣ?
ମୁଁ ଇଂଲିଶ ମିଡିୟମ ପଢଉଛି ବାର ଜଣ ଆଉ ଆମର ରହିଲେ ଏ ଓଡିଆ ମିଡିୟମ ପିଲା ଚଉଦ ପନ୍ଦର ଜଣ।
ଓହୋ ବାର ଜଣ ଛୁଆ ପଢୁଥିଲେ।
ଚଉଦ ପନ୍ଦର ଜଣ ଯୋଉମାନେ ସେମାନେ ହଉଛନ୍ତି କି ସପ୍ତଠୁ ସପ୍ତମଠୁ ଦଶମ ପର୍ଯ୍ୟନ୍ତ।
ଆଉ ଏମାନେ ଯୋଉ ଏମାନେ ଯୋଉ ଇଂଲିଶ ମିଡିୟମ ଯୋଉ ବାରଟି ପିଲା ପଢୁଛନ୍ତି?
ଏମାନେ ସବୁ ଛୋଟ ଛୋଟ କିଏ ବୋଧ ପ୍ରାରମ୍ଭ ଏଇ ଟାଇପ ର ଆଉ।
ଇଂଲିଶ ମିଡିୟମରେ ବୋଧ ପ୍ରାରମ୍ଭରେ ଏଲ କେଜି, ୟୁ କେଜି ଛୁଆ ଅଛନ୍ତି।
ହଁ ଏଲ କେଜି, ୟୁ କେଜି ଛୁଆଙ୍କୁ ପଢଉଛି। ଆଉ ଆମର ରହିଲେ ଯୋଉମାନେ ପ୍ରାଇଭେଟ ମାନେ ଆମର ଗମେଣ୍ଟ ସ୍କୁଲ ଯାଉଛନ୍ତି ପିଲାମାନେ। ସେମାନଙ୍କୁ ବି ପଢଉଛି।
ଓହୋ ଗମେଣ୍ଟ ସ୍କୁଲ ପିଲାଙ୍କୁ ବି ପଢଉଛନ୍ତି, ପ୍ରାଇଭେଟ ସ୍କୁଲ ପିଲା ପଢାଉଛନ୍ତି।
ହଁ।
ମାନେ ଗମେଣ୍ଟର ଯୋଉ ରହୁଛି ଓଡିଆ ପିଲା, ସେଇମାନଙ୍କୁ ପଢାଉଛନ୍ତି ତ?
ହଁ, ହଁ।
ଆଉ ପ୍ରାଇଭେଟର ଯୋଉ ଓଡ଼ିଆ ଅଛି, ଶିଶୁ ମନ୍ଦିର।
ପ୍ରାଇଭେଟର ଶିଶୁମନ୍ଦିର ପିଲାଙ୍କୁ ବି ପଢଉଛି।
ଅ ଆଉ ଇଂଲିଶ ମିଡିୟମର ଛୁଆଙ୍କୁ ବି ପଢଉଛନ୍ତି।
ହଁ, ଏଲ୍ କେଜିି, ଇଉ କେଜି।
ହୁ ନାଇଁ ମୁଁ ମୁଁ ଦେଖିଛି ଯୋଉମାନେ ସବୁ ଫୋର୍ଥ, ଫିବଥ ଆଉ ସେଭେନ୍ କ୍ଲାସର ଛୁଆ ଆପଣ ଟେନଥ ଟେନ୍ଥ ପିଲାଙ୍କୁ ପଢଉଥିବେ କାଳେ ସେଥିପାଇଁ, ହଁ ହଁ। ଆଉ।
ସବୁ ପିଲାଙ୍କୁ ପଢଉଛି ଆଉ।
ଓ ହୋ। ହ, ଆଉ ଆପଣଙ୍କର କେତେ କଣ ଫିସ୍ ନଉଛନ୍ତି ଭାବୁଥିଲି? ପଚାରିବି ସେଇ ବିଷୟରେ ଟିକେ ଫିସ୍ ବିଷୟରେ। କେତେ କଣ ନଉଛନ୍ତି ଛୁଆ ମାନଙ୍କର? ଫୋର୍ଥ, ଫିବଥ କ୍ଲାସ୍ ପିଲାଙ୍କ ପାଇଁ। ହ୍ୟାଲୋ।
ହଁ ମୁଁ ଇଂଲିଶ ମିଡିୟମ ବି ପାଞ୍ଚଶହ ଟଙ୍କା।
ଓ ହଁ। ମାନେ ଗୋଟେ ସବଜେକ୍ଟ ନା ସବୁ ସବଜେକ୍ଟରେ।
ମାନେ ମାନେ ଇଣ୍ଟର ଦଉଛନ୍ତି ନା। ତ ସେମାନଙ୍କ ଟିକେ ତାଙ୍କ ପାଠ ପାଠ ପଢାରେ ଟିକେ ବେଶୀ ଧ୍ୟାନ ଦବାକୁ ପଡୁଛି। ଆଉ ଆମ ଆମର ଯୋଉ ଦଶ ମାନଙ୍କର ଜଣକା
ମାନେ ଜଣକା ପନ୍ଦରଶହ ଅଲ ସବଜେକ୍ଟ ର।
ହଁ। ଅଲ୍ ସବଜେକ୍ଟ। ଅଲ ବୋଲି ଆମର ରହୁଛି ସେଥିରେ ବେଶୀ ରହୁଛି ବେଶି ବେଶୀ, ଅଲ୍ ସବଜେକ୍ଟ ବୋଲି ଆମର ବେଶୀରି ଇମ୍ପୋଟାନ୍ସ ଦଉଛୁ ଇଂଲିଶ, ଆଉ ଗଣିତ, ଆଉ ବିଜ୍ଞାନ ସାନସକ୍ରିଟ, ହିନ୍ଦୀ ଏଇ ଟାଇପ ର ଟିକେ ଦଉଛୁ ଆଉ। ସାହିତ୍ୟ ଟା ଏତେ ଦେଖୁନା ଆମେ।
ସାହିତ୍ୟଟା କିିଛି ଦରକାର ନାହିଁ। ପିଲା ବେଶୀ ମ୍ୟାଥ ତାଙ୍କର, ମ୍ୟାଥ ଆଉ ହିଷ୍ଟ୍ରି ଜିଓଗ୍ରାଫି ଆଉ ସାଇନ୍ସ ଏତିକି ଦରକାର ବାସ୍। ଆଉ ହିନ୍ଦୀ ତ ସେମାନେ ନର୍ମା ନର୍ମାଲ ଆଜିକାଲି ଛୁଆ ସବୁ ଫୋନ ୟୁଜ୍ କଲେଣି ତ କହିଦେବେ। ବାସ୍ ଲେଖିବାଟା ଟିକେ ଖାଲି ହିନ୍ଦୀ ମାନେ ତା ଅକ୍ଷର ଟେ ଜାଣିବା ଦରକାର, ବାସ୍ ଏତିକି। ଆଉ କହିବାଟା ତ ସିମ୍ପଲ ସେମାନେ ନର୍ମାଲ କଥା ହେଇ ପଡିବେ ହିନ୍ଦୀରେ ମାନେ ବାହାର ଲୋକଙ୍କ ସହିତ। ସେ ହିନ୍ଦୀ ଲୋକଙ୍କ ସହିତ ଡାଇରେକ୍ଟ କଥା ହେଇ ପଡିବେ ଏମିତି।
ତ ଇଂଲିଶ ବି, ତାକୁ ଇଂଲିଶ ଟାରେ ବେଶୀ ଆମେ ଦଉଛୁ ଟାଇମ ଦଉଛୁ।
ହୁଁ, ହୁଁ, ଭଲ। ଆଉ ମ୍ୟାଥମେଟିକ୍ସ ତାଙ୍କର ସବୁ ଅଛି ନା ଅଲଗା ଅଲଗା ସବୁ ଅଛି ଦି ତିନିଟା। ତ ସେଥିପାଇଁ ମୁଁ କହୁଥିଲି, କଣ କହିଲେ? ଏ ବେଶୀ ଟିକେ ମୁଁ ଯୋଉ ଛୁଆ ଙ୍କୁ ଆମର ଯୋଉ ଛୁଆଟି ଯିବ ସେଠି ଆପଣ ତାକୁ ଟିକେ ବେଶୀ ଇନ ଯୋଉ ମ୍ୟାଥ ରେ ଆଉ ସାଇନ୍ସ ରେ ଟିକେ ଦେଖିବେ।
ମୁଁ କହିଲି ଆପଣଙ୍କ ଛୁଆଙ୍କ କଥା କହୁଛନ୍ତି ନା, ଯୋଉ ଆପଣ ଯୋଉ ପାଞ୍ଚ ଛଅଟି ଛୁ
ହଁ ସେଇ ଛୁଆଙ୍କ କଥା କହୁଛି ସେ ସବୁ ଛୁଆ। ଯୋଉ ପାଞ୍ଚ ଛଅଟି ଛୁଆ ମୁଁ ଆପଣଙ୍କ ପାଖକୁ ଛାଡିବି ଟିଉସନ କରିବା ପାଇଁ ସେଇ ପାଞ୍ଚ ଛୁଅଟି ଛୁଆଙ୍କୁ ବେଶୀ ସାଇନ୍ସ ଆଉ ମ୍ୟାଥ ରେ ଟିକେ ଦେଖିବେ। ସେଇଥିରେ ସେ ଟିକେ କମଜୋରି ଅଛନ୍ତି କାରଣ ପ୍ର ପ୍ରଥମେ ଯୋଉଠି ମୁଁ ପାଠ ପଢିବା ପାଇଁ ଟ୍ୟୁସନ ଛାଡୁଥିଲି ସେ କଣ କଲେ ନା ତାଙ୍କୁ ଇଜି ସବଜେକ୍ଟ ଯୋଉ ଗୁଡ଼ା ସବୁ ସେଗୁଡ଼ା ସବୁ ଦେଖୁଥିଲେ। ଆଉ ବେଶୀ ହାର୍ଡ ମାନେ ମ୍ୟାଥ ଟା ଟିକେ ହାର୍ଡ ଅଛି ଆଉ ସାଇନ୍ସ ବି ଟିକେ ହାର୍ଡ ଅଛି ନା। ତ ସେ ତାଙ୍କୁ ଏତେ ଭଲସେ ବୁଝେଇ ପାରୁନଥିଲେ। ତ ସେଥିପାଇଁ ଟିକେ ପ୍ରୋବ୍ଲେମ ହେଲା ସେ ଏକ୍ଜାମ ଟାଇମରେ କହିବା କଥା ନା ନା କି ନାଇଁ ମୁଁ ଏଇଟା ପଢେଇ ପାରିବିନି କି ତମେ ଅଲଗା ଟିଉସନ୍ ଦେଖ। ଏମିତି କହିବା କଥା ନର୍ମାଲ ସେ କିଛି କହିଲେନି ଆଉ ପିଲା ତ କିଛି କହିଲନି ଘରେ ସେ ମତେ ମେ ବ ଥରେ ଦିଇଥରେ କହିଥିଲେ ମୁଁ କହିଲି ହଁ ମ୍ୟାଡାମ କ ପଢେଇବି ପଢିବାର ଇଚ୍ଛା ନାହିଁ କି କଣ ସେଥିପାଇଁ ସେ କହୁଛି। ଦେଖିଲା ବେଳକୁ ରେଜଲ୍ଟ ଯେତେବେଳେ ଏକ୍ଜାମ ହେଲା ତ ରେଜଲ୍ଟ ପୁରା ମ୍ୟାଥ ଜଷ୍ଟ ପାସ ସାଇନ୍ସରେ ଜଷ୍ଟ ପାସ୍ ଏମତି ପାସ। ଥିଲା ମାର୍କ ତ ସେଇଥିପାଇଁ। ଘରେ କଣ ମୁଁ ତ ତାକୁ ଟ୍ୟୁସନ ଦି ଟାଇମ୍ ଛାଡ଼ିଦେଲି ଆଉ ଏତେ ତାକୁ ଓଭର ମାନେ ଦିଏନି ପାଠପଢାରେ। ଇଏ ବେଶୀ ଦେଲେ ପିଲାଙ୍କର ପୁଣି ମାଇଣ୍ଡ ଡାଇଭର୍ଟ ହେଇଯିବ। ଯିବା ନା ତ ସେଥିପାଇଁ ମୁଁ ଏତେ ତାଙ୍କୁ ପ୍ରେସର ଦିଏନି।
ନାଇଁ ପ୍ରେସର କଥା ପଡିନି ଯେ ଯେହେତୁ ଛୁଆଙ୍କୁ ଆପଣ ଟ୍ୟୁସନ ଛାଡୁଛନ୍ତି। ମାନେ ହଉଛି କି ଏତେ ବି ଛାଡିଲେ କି ଯାହା ବି ପ୍ରେସର ରହୁଛୁଆ। ଗାର୍ଡିଆନ ମାନଙ୍କ ଦାୟିତ୍ୱ ର ଅଛି ସେମାନେ ଟିକେ ତାଙ୍କ ଛୁଆଙ୍କୁ ଦେଖିବେ ଦେଖେ ଆଜି କୋଉ ପାଠ କରିଛି କୋଉ ପାଠ କରିନି।
ଆମେ କଣ କେବଳ ଆମେ। ଆମେ କେବଳ ତାଙ୍କ ହୋମ ୱାର୍କ ଦେଖିବୁ ସେମାନେ କଲେ କି ନ କଲେ ଆଉ ଏତେ ଦେଖୁଛୁ ସେମାନେ ଏଇଟା ଭୁଲ କରିଛନ୍ତି କି ଠିକ। ଠିକ କରିଛନ୍ତି ଏତେ ଆଉ ଦେଖାହଉଛି କି। ଆମେ ଦେଖିଥିଲୁ ବାସ ସେ ହୋମ ୱାର୍କ କରିଦେଇଛି ସବୁ କମ୍ପ୍ଲିଟ କରିଦେଇଛି ହଁ ରଖିଦେଇଛି ହଁ ହେଲା। ଆଉ ମୁଁ ଆଉ ଏତେ ଦେଖିନି କି ସେ ଠିକ କି ଭୁଲ ଅଛି ବାସ। ମୁଁ ଦେଖେ ତାର ହୋମୱାର୍କ କମ୍ପ୍ଲିଟ ହେଇଛି କି ନାଇଁ ସବୁ ଦେଖ ସେ କିନ୍ତୁ କମ୍ପ୍ଲିଟ କରିଦିଏ। ତା ଭିତରେ ଭୁଲ ଠିକ ଥିବ ସେ ବୁଝି ପାରୁନଥିବ ନା ଯେତିକି ବୁଝିଥିବ ସେତିକି ଲେଖିଥିବ। ତ ସେଇଥିପାଇଁ ତାର ରେଜଲ୍ଟ ବହୁତ ଖରାପ ଆସିଥିଲା। ଆଉ ଆପଣଙ୍କ ଶୁଣିଥିଲି ନା ଭଲ ପାଠ ପାଠ ପଢଉଛନ୍ତି। ସେଇଥିପାଇଁ ଭାବୁଥିଲି ଆପଣଙ୍କ ପାଖକୁ ଛାଡ଼ିବି।
ନାଇଁ ହଁ ଆସନ୍ତୁ ମୁଁ ମନା କରୁନି ଆପଣ ଆସନ୍ତୁ ଆପଣ ଦି ଟାଇମ କରିବାକୁ ଚାହିଁବେ ନା ଗୋଟେ ଟାଇମ୍।
ଆପଣ ଯେତେ ଟାଇମ ପଢେଇ ପାରିବେ ମୋର କିଛି ନାହିଁ ମୁଁ ଛାଡ଼ି ପାରିବି ଦିଇ ଟାଇମ୍ କହିଲେ ଛାଡ଼ିପାରିବି। ଗୋଟେ ଟାଇମ କଲେ ବି ଦେଖିବି ଆଉ ଗୋଟେ କୋଉଠି ପଢେଇବା ପାଇଁ ଦି ଜାଗାରେ ଯାହାହେଲେ ପଢେଇବାକୁ ପଡିବ।
ଓ ହୋ ନଁ ଆପଣ ଦିଟାଇମ୍ ଯଦି କହିବେ। ଯଦି ଦିଇ ଟାଇମ୍ କହିବେ ଆମେ ଦି ଟାଇମ୍ କରିବୁ ସେମିତି କିଛି ନାହିଁ।
ହୁଁ ଦି ଟାଇମ୍କୁୁ କେତେ ନଉଛନ୍ତି।
ଛୋଟ ଛୁଆ ଯଦି ଏଲକେଜି ୟୁକେଜି ତାହେଲେ। ସକାଳ ଟାଇମ ଚାରିଶହ ଉପରବେଲା ଟାଇମ।
ଓହୋ। ହଁ ହଉ ଆପଣ ଡିସକାଉଣ୍ଟ ଟିକେ ରଖନ୍ତୁ। ମୋର କିଛି ନାହିଁ ମୁଁ। ନାଇଁ ନାଇଁ ଅଛି ନା ଅଫର୍ ଅଛି ଅଲଗା ଅଲଗା ଅନଲାଇନ୍ କ୍ଲାସରେ ଡିସକାଉଣ୍ଟ ଅଛି ପିଲାଙ୍କର ୟୁଟ୍ୟୁବ୍ରରେ କ୍ଲାସ୍ ଅଛି ସେ। ଥିରେ କରି କିନ୍ତୁ କେତେ ଫୋନ ରେ ଦେଖି ପାଠ ପଢିବ ପିଲାଙ୍କ ଆଖି ଖରାପ ହେଇଯାଉଛି ନା। ତ ସେଥିପାଇଁ ମୁଁ ଏମିତି ଇଏ ଟଉସନ ଦେଖୁଥିଲି। ଆଉ ଯୋଉ କଣ କହିଲେ। ହୁଁ ଆପଣ କହିଲେ ସେଇ ହିସାବରେ ମୁଁ ତାକୁ କାଲି ନେଇକି। ରେ ଆଡମିସନ କରି ଦିଅନ୍ତି ଆପଣଙ୍କ ଟ୍ୟୁସନ ରେ।
ହଁ ହଁ।
ହଉ ମୁଁ କାଲି ଆପଣଙ୍କୁ ଆଡଭାନ୍ସ ଟା ଦେଇଦେବି।
ଆଜ୍ଞା। ଆପଣ କାଲି ଆସନ୍ତୁ ଭାରି ଆପଣ ଆସିଲେ ମୋତେ କଲ୍ କରିବେ ଆଉ।
ହଉ ହଉ ହଉ ମୁଁ କାଲି ଆପଣଙ୍କୁ କଲ୍ କରିବି ଆଉ।
ହଉ ହଉ।
ରଖୁଛି।
ହଁ ହଁ।
ହେଲୋ।